ହ୍ୟାଲୋ।
କରୁଥିଲା।
ଏଇ ବସିଥିଲି ଦୋକାନକୁ।
ହଁ।
ତମେ କଣ କରୁଛ?
ମୁଁ ଏବେ ବି ବସିଛି। ତମର ଟେସ୍ ନାରୀ ଦୋକାନରେ କଣ କଣ ସବୁ ଜିନିଷ ବିକ୍ରି ହୋଉଛି?
ଆମର ତ ଏ ଟୁ ଜେଡ୍ ସବୁ ଲେଡିଜ ମାନଙ୍କ ଆଇଟମ୍ ଆଉ। କପଡା ଟେସନାରୀ ହୁଁ।
ଡ୍ରେସ୍ କପଡ଼ା?
ଡ୍ରେସ୍ କପଡା ବ୍ଲାଉଜ କପଡା ସାୟା ଶାଢୀ ଆଉ ଅ ଫ୍ୟାନ୍ସି ଜିନିଷ ସବୁ ଆଉ।
ଓହୋ। ଝିଅ ପିଲାଙ୍କ ସବୁ ଇୟରିଙ୍ଗସ୍ ପାଉଁଞ୍ଜି ସବୁ ଲେଡ଼ିଜ ଜିନିଷ ନୁହେଁ?
ହଁ ହଁ ହଁ ସବୁ ଅଛି।
ଆଉ କଣ୍ଢେଇ ଟେଡି ସେରା ବି ସବୁ ବିକୁଛ?
ହଁ ଟ୍ରେଡିବିଅର ଅଲଗା ଅଛି।
ହଁ ହଁ। ଆଉ ତମେ ଆସିଲା ବେଳକୁ ତାହେଲେ ଆମ ପାଇଁ ଆଣିବ କାନଫୁଲ, ପାଉଁଜି ଆଉ ପର୍ସ ବିକ୍ରି ହଉଛି?
ହଁ ରାନଫ୍ଲୋର୍ସ ର ଅଛି ଆଉ ସେ ଯୋଉ ଫିତା ବାଲା ଲମ୍ବା ଟା ବି ଅଛି।
ଏ ପର୍ସ, ପାଉଁଜି, କାନଫୁଲ ଆଉ ଅ ଟେଡି ଏସବୁ ଜିନିଷ ଧରିକି ଆସିବ ଆସିଲା ବେଳେ।
ହଁ।
ଆଉ ସବୁ ରେଟ୍ କେମିତି କଣ? ମାନେ ଜିନିଷ ମ ବଡ ଜିନିଷର ଟିକେ ଅଧିକ ରେଟ୍। ଛୋଟ ସ ଜିନିଷ ଦେଖିକି ରେଟ ନା କେମିତି କଣ ନା ଟିକେ ଅଧିକ ଜିନିଷ କିଣିଲେ କିଛି ଡିସକାଉଣ୍ଟ ଅଛି।
ହଁ ହଁ ଅଧିକା ଜିନିଷ ନେଲେ ହୋଲସେଲ ରେଟ ନେଇପାରିବ ଡିସକାଉଣ୍ଟ ବାର।
ଅ ହଁ।
ହୋଲସେଲିଙ୍ଗ ରେଟ ଗୋଟେ ଅଲଗା ଅଛି ଆମର ହୋଲସେଲିଙ୍ଗ ଅଛି ରିଟେଲ ରେ ଅଛି ଦିଟା ଅଛି।
ହଁ।
ହୋଲସେଲ ରେ ରେଟ ରେ ନେଲେ ସେ ରେଟ୍ ଟା ଟିକେ ଅଲଗା ଆସିବ ଆଉ।
ଉୁଁ ହୁ। ଯି ଯିବି ମାନେ ସ ଉଁ ବଡ ଦୋକାନ ବୋଧେ ଯିଏ ମାନେ କିଏ କିଣିକି ବିକିବାକୁ ଚାହିଁବ ବି ତମ ଦୋକାନରୁ ଆଣିହବ ନୁହେଁ?
ହଁ ଆମ ଦୋକାନରୁ ବେପାରୀ ମାନେ ନଉଛନ୍ତି ପ୍ରାୟ ବେଶୀ ବେପାରୀ ମାନେ। ହୋଲସେଲିଂ ଯୋଉଟା ଖାଲି
ହଁ ତ ସେମାନେ ବେପାରୀ ଅନୁସାରେ ତମଠୁ ଟିକେ କମ ଅଁ ନଉଥିବେ ଆଉ ଆସ
ବେପାରୀ ମାନଙ୍କରେ ବେପାରୀ ମାନଙ୍କରେ ଏଟା ଅଲଗା ଲାଗିବ। ରିଚେଲ ଦୋକାନ କି ବେପାରୀଙ୍କରଠୁ ଟୋଟାଲି ଅଲଗା।
ହୁଁ। ଆଉ ଆଉ କଣ ସେପଟେ ସବୁ ଆଉ କଣ ଜ ଜାଗା ଏମତି ଅଛି ବୁଲିବାକୁ? ମାନେ ଯେମିତିକି ଆମେ ଯାଇକି ବୁଲି ପାରିବା ସେମିତି କିଛି କଣ କୁହ?
ହଁ ଏପଟେ ହରିଶଙ୍କର ଅଛି। ହରିଶଙ୍କର ନୃସ ସିଂହନାଥ ବୁଲିବା ପାଇଁ ଭଲ ଅଛି। ହସ୍ତଶିଳ୍ପ ଏପଟେ ବେଶୀ ଭଲ ପଡେ ସବୁ ପଲ୍ଲୀଶ୍ରୀ ମେଳାରୁ ବାହାରଲେ।
ଅ ହ। ଆଉ ଆମେ ନିହାତି ସେପଟକୁ ଯିବୁ ଦିନେ ବୁଲିବା ପାଇଁ ସେ ସବୁ ମନ୍ଦିର ତମେ ବି ଆସିବ। ଅଁ ଝିଅ ବି ଆସିବ ସାଙ୍ଗ ହେଇକି ସମସ୍ତେ ଯିବା ବୁଲିବା ମଜା କରିବା ଆଉ। ଆଉ କଣ? ଆଉ କଣ ଆଉ କଣ କୁହ ଆଉ କଣ ଜିନିଷ ସବୁ? ଅ ମାନେ ନ୍ୟୁ ଡିଜାଇନ ର କଣ ସବୁ ଅଛି କ ଆ କୁହ ଟିକେ ଆମେ ଯେମିତି କିଣିବୁ ମୁଁ ମୋ ସାଙ୍ଗମାନଙ୍କୁ କହିବି କି ଦିଦିଙ୍କର ଗୋଟେ ଦୋକାନ ଅଛି। ସେ ମ ମତେ କହିଲେ ମୁଁ ତ ମୁଁ କହିବି ତମେ ସେଇ ଜିନିଷ ଟିକେ ଆଣିକି ଆମକୁ ଦବ। କୁହ କଣ ସବୁ ନ୍ୟୁ ନ୍ୟୁ ଡିଜାଇନ ର କଣ ସବୁ ଜିନିଷ ଅଛି?
ଆଉ ସମ୍ବଲପୁରୀ ପ୍ରିଣ୍ଟ ର ଇଆଡେ ଶାଢୀ, ବ୍ଲାଉଜ ସବୁ ସେଗୁଡାକ ଭଲ ଆସେ ସମ୍ବଲ
ହଁ।
ସେଗୁଡାକ ସବୁବେଳେ ନୂଆ ନୂଆ ଡିଜାଇନ ହେଇକି ଆସେ।
ତାହେଲେ ନିହାତି ମୋ ସାଙ୍ଗ ମାନଙ୍କୁ ମୁଁ କହିବି ମୋ ଦିଦିଙ୍କର ଗୋଟେ ହୋଲସେଲିଂ ଦୋକାନ ଅଛି ସେମାନଙ୍କୁ ଯେମତି ଯାଇକି ସେଠୁ କିଣି ପାରିବେ। ଏଣ୍ଡ ସବୁ କହିବି ଆଉ ସବୁ ହଁ ସମ୍ବଲପୁରୀ କପଡା ଅଛି ବ୍ଲାଉଜ କପଡା ଅଛି ଡ୍ରେସ୍ କପ କପଡା ଅଛି ସବୁ ଉଁ ଲେଡିସଙ୍କର ଗୋଟେ ଟେସନାରୀ ଜିନିଷ। ପଅର୍ଶ ଆ ଆଉ ଟେଡି ବି ଅଛି କହୁଛ ସବୁ ମୋ ସାଙ୍ଗ ମାନଙ୍କୁ କହିବି ସେମାନେ ନିହାତି ଯିବେ ତମ ଦୋକାନକୁ ତମେ ଟିକେ ତାଙ୍କୁ ଉଁ ଦବ ଭଲ ଭଲ ଜିନିଷ ସେମାନେ ଯେମିତି କହିବେ କି ନାଇଁ ତ ଦିଦିଙ୍କ ଦୋକାନକୁୁ ଯାଇକି ଭଲ ଭଲ ଜିନିଷ ଆମେ ଆଣିଛୁ ଆଉ ଆଉ କଣ କୁହ ଆଉ ଆଉ ଆଗକୁ ରଥଯାତ୍ରା ଆସୁଛି କୁଆଡେ ବୁଲି ଯାଉଛନ୍ତି ପୁରୀଆଡେ ନା ନାଇଁ?
ରଥଯାତ୍ରା ଏଇଠି ତ ପୁରା ବଢିଆ ହୁଏ ଆଉ ପୁରୀରେ ଯେମିତି ହୁଏ ଏଠି ବି ସେମିତି ହୁଏ। ପୁରୀ ପୁରୀରେ ଯେମିତି ଗଜା ବିକ୍ରି ହୁଏ ଏଠି ବି ସେମିତି ଗଜା ଫଜା ସବୁ ଭଲ ବିକ୍ରି ହୁଏ।
ଓହୋ ଭଲ କଥା ତମର ତ ସେଇଠି ହଉଛି ପୁରୀ ବି ଏ ସବୁ ଲୋକ ଯାଇପାରୁନଥିବେ ଦୂର ଯେହେତୁ। ସମସ୍ତେ ବି ପାଖ ପାଖ ଯୋଉଠି ଭଲ ଟିକିଏ ହଉଛି ରଥଯାତ୍ରା ସେଇଠି ବି ଯାଇକି ଦେଖିବେ ନିହାତି ତମ ଆଡେ ଯଦି ଭଲ ହଉଛି ଆମେ ତାହେଲେ ତମ ଜାଗାକୁ ଟିକେ ଯାଇକି ଦେଖିବୁ ଏ ବର୍ଷ ରଥଯାତ୍ରା ଆଉ।
ଏଠି ରଥ ପୁରୁରା ବଡ ରଥ ତିଆରି ହେଇକି ଟଣାଯାଏ। ବହୁତ ଲୋକ ଆସନ୍ତି।
ଓହୋ ସେମିତି ତିନି ରଥ ନା ଯେ ଗୋଟେ ରଥରେ ବଡ
ତିନିଟା।
ଓହୋ ପୁରା ପ ପରରିକା ହୁଏ ତାନେ
ତିନିଟା ରଥର ତିନି ଠାକୁର ପୁରା ବସିଥିବେ ଗୋଟେ ରଥରେ ମାନେ ତିନି ଠାକୁର ନୁହେ ତିନିଟା ରଥ ଥର ଦିନି ଠାକୁର ପସିକିନା ପୁରା ଟାଉନ ଟା ଯାକ ତାଙ୍କୁ ଟାଣନ୍ତିଥିଲୁ।
ଓହୋ ପୁରା ପୁରୀ ପରୀକା ଟିକେ ହୁଏ ଆଉ ଭଲ।
ହଁ।
ଆଉ ଆପଣ ଯୋଉ ହରିଶଙ୍କର ଏରିଆ ଯାଇକି ଦେଖିଛନ୍ତି ବୁଲିକି
ହଁ ହଁ ଯାଇଛୁ ଆମେ ଯାଇଛୁ ଯାଇ ହଁ ପୁରା ଥଣ୍ଡା ଜାଗା ସେଇଠି।
ଓ ହୋ। ତାହେଲେ ଏଇ ବର୍ଷ ଶୀତ ଦିନିଆ ପ ଆମେ ସେଇଆଡେ ପିକନିକ ଯିବାକୁ ହ ପ୍ଲାନ୍ କରିବୁ ସବୁ ସାଙ୍ଗମାନେ ନିହାତି ତମେ ବି ଆସିବ ସାଙ୍ଗ ହେଇକି ବୁଲିବା।
ହଁ ଯିବା ତମ ଆଡେ କଣ ଗୋଟେ ଭଲ ଜାଗା କୁହ?
ଆମ ଆଡେ ବି ଭଲ ଅଛି ଉଁ ଢେଙ୍କାନାଳ ଏରିଆ ଯୋଉ କପିଳାସ ଆଉ ଉଁ ସେଠି ସାଇ ମନ୍ଦିର ସ ହଉଛି ଭଲ ମନ୍ଦିର ଅଛି କପିଳାସ ତ ଜାଣିଥିବେ ଭଲ ଜଙ୍ଗଲ ପାହାଡ଼ ବି ଉପରେ ଏଇନେ ପୁରା ପୁରା ଭଲ ଲାଗେ ଦେଖିବାକୁ ଯୋଉ ଜଙ୍ଗଲ ଭିତରେ ପାହାଡ ଭିତରେ ଗଲାବେେଳକୁ ଯୋଉ ଗଛ ସବୁ ଥାଏ ପୁରା ନ୍ୟାଚୁରାଲ ଏରିଆ ବଢିଆ ଲାଗେ ଦେଖିବାକୁ ସେଇରା ଅଛି। ଆଉ ପ ସାଇ ମନ୍ଦିର ଅଛି ଛୋଟ ଛୋଟ ଛୋଟ। ପାର୍କ ଅଛି କପିଳାସ ତଳେ ଡିୟର ପାର୍କ ସାଇନ୍ସ ପାର୍କ ସେଠି ବୁଲିବାକୁ ଭଲଲାଗିବ। ଆଉ ବେଶୀ ତ ଜଙ୍ଗଲ ଏରିଆ ନା ବେଶୀ ସେପଟ ଲାଇନ ଟିକିଏ ଦେଖିବାକୁ ବହୁତ ଭଲ ଲାଗେ। ଆସିବେ ନିହାତି ବୁଲିବା।
ଆଉ ଜୋରନ୍ଧା କପିଳାସୁ ଠୁ କେତେ ବାଟ ହବ?
ଅଳପ ବାଟ
ଜୋରଦ୍ଦା ଯାଇଛ?
ହଁ ଜୋରନ୍ଦା ମଠ ଯୋଉ ଯାଇଛନ୍ତି ଥରେ ଯାତ୍ରା ହୁଏ ଯୋଉ ଟାଇମରେ ସେତେବେଳେ ଯାଇଥିଲୁ ଆଉ
ମୁ ତ ଯାଇନି ଜମା ଯୋରନ୍ଦା ଆଉ କ ନା ଯୋରନ୍ଦା ଯାଇନି କୋଉଦିନ ଗଲେ ଯିବା ସାଙ୍ଗ ହେଇକି ବୁଲି।
ହଁ ଆ। ଏପଟେ ଆସିଲେ ଆସିବ ଏ ହଁ ଜୋରନ୍ଦା ବି ଭଲ ଜାଗା ଯାତ୍ରା ହୁଏ ମ ଏ ମାଘ ମାସରେ ଗୋଟେ ଯାତ୍ରା ହୁଏ ବହୁତ ବଡ ଯାତ୍ରାଟେ ଭଲ ଲାଗେ ଦେଖିଆ ପାଇଁ। ଆଉ ଆସିବେ ଯେତେବେଳେ ଯିବା ସାଙ୍ଗ ହେଇକି ସେପଟେ ତ କ ପଳେଇ ଆସିବେ ସେପଟେ ସେଇଆଡ଼େ ସବୁ ଗୋଟେ ଲାଇନ୍ ବୁଲିବା ଆଉ।
ହଁ ମୁଁ ଶୁଣିଚି ଜୋରନ୍ଧାରେ ଯୋଉ ଝାଡ ଜଳେ ତମେ ଦେଖିଚ?
ଓହୋ ହଁ ନା ଦେଖେ ସେଇ ଯାତ୍ରା ଟାଇମରେପା ସେଇ ମାଘ ମାସ। ହଁ ସେଇ ଯା
ନା ନା ଗୋଟେ ଝାଡ ଜଳେ କୁହନ୍ତିନି ନା ଝାଡ ତିନିଟା ନା ଚାରି ଟା କଣ ବଡ ବଡ ଝାଡ ଜଳାଯାଏ।
ହଁ ନା ସେରା ତାହେଲେ ମୁଁ ଜାଣିନି ସେ ବିଷୟରେ ମୁଁ କିନ୍ତୁ ଜାଣିଚି ଯାତ୍ରା ଟାଇମରେ କଣ ହଁ କଣ କୁହନ୍ତି ସେଟା ତ ଜାଣିନି ସେଇ ଯାତ୍ରା ଟାଇମ ରେ ହୁଏ। ଆସିଲେ ନହେଲେ ଯିବା ଆମେ ସେଇ ଆ ଜୋରନ୍ଦାକୁ ଦେଖିବା ତା ବିଷୟରେ ସେଠି ସବୁ ଅଛନ୍ତି ଯୋଉ ବାବା ମାନେ ତାଙ୍କୁ ପଚାରିକି ସବୁ ଜିନିଷ ବୁଝିବା। କେମିତି କଣ ସେଠି ମନ୍ଦିର ବିଷୟରେ ସବୁ ବିଷୟରେ।
ହଁ ଯିବା।
ଜୋ ଏବେ ତ ଏବେ ତ ଖରା ଯୋର ତମଆଡେ କେମିତି ଖରା ହଉଚି?
ଖରା ପ୍ରବଳ ହଉଛି ଇଆଡେ ଘରୁ ବାହାରି ହଉନି ଏତେ ଖରା।
ଇଆଡେ ବି ତ ଜୋରେ ଖରା ହଉଚି ଯେ ଖାଲି ଏବେ ଟିକେ ବର୍ଷା ଦି ତିନି ଦିନି ହେଲା ଟିକେ ଟିକେ ହଉଛି ବୋଲି ଟିକେ ଥଣ୍ଡା ପାଗ କିନ୍ତୁ ବେଶୀ ବି ଥଣ୍ଡା ନୁହେଁ ଗରମ ନୁହେଁ ଜୋରେ ହଉଛି ଏ ବର୍ଷ ତ ବର୍ଷା କମ। ଖରା ଟିକେ ଅଧିକ।
ମୌସୁମୀ ଆସିଲାଣି ଯେ ତଥାପି ତ ଖରା କମୁନି ବୋଲି ଛୁଆଙ୍କ ସ୍କୁଲ ବି ଲେଟ ଖୋଲିବା ପାଇଁ ଇଏ କଲା
ହଁ ଛୁଆଙ୍କର ସ୍କୁଲ ଖୋଲିନି। ଗରମ ରେ ଏତେ ଗରମ ରେ ଛୁଆ କଣ ଯାଇକି ପାଠ ପଢିବେ ସଂଷ୍ଟ୍ରୋକ ହେଇଯିବ। ତ ସେଇଥିପାଇଁ ଟିକେ ଲେଟ କରୁଚନ୍ତି ସ୍କୁଲ ଖୋଲିଆରେ ଟିକେ ବର୍
ଖରା ବର୍ଷା ହବ ଖରା ଟିକେ କମିଲେ ଯାଇକି ସ୍କୁଲ ଖୋଲା ହବ ତଥାପି ବାଇଶ ତାରିଖ ଦେଇଦେଲେ। ଖୋଲିବା ପାଇଁ।
ହଁ।
ତମ ଆଡେ କେବେ ସେ ବାଇଶରେ ଖୋଲୁଛି ନା ଏବେ?
ଆମ ଆରେ ତ ବାଇସି ରେ ବୋଧେ।
ଆମ ଆଡେ ବାଇଶରେ ମେସେଜ ଆସି ସାରିଲାଣି।
ହଁ ଛୁଆଙ୍କର ବାଇସି ରେ ଖୋଲିବ। ଏତେ ଗରମରେ ଛୋଟ ଛୁଆ ଗଲେ ସ୍କୁଲ କୁ ସଂଷ୍ଟୋର୍କ ହେଇଯିବେ ହେ।
ନା ପା ଗରମ ପ୍ରବଳ ହେଇଛି ବର୍ଷା ଟୋଟାଲି ହଉନି। ଏ ବର୍ଷ ତ ମରୁଡି ବହୁତ ଅଛି ଏ ବର୍ଷା ଫର୍ଷା ଠିକ ରେ ହବନି ମରୁଡି ତ ଏ ବର୍ଷ ବହୁତ ଅଛି।
ହଁ ଏ ବର୍ଷ ତ ଅଛି ମରୁଡି କାରଣ ଏ ବର୍ଷା ତ ଆଜି ପର୍ଯ୍ୟନ୍ତ ବି ହଉନି। ଲୋକ ଧାନ ବୁଣିବେ ରୁଆ ଯାହାର ବୁଣିବା ଅ ଏପର୍ଯ୍ୟନ୍ତ ବି ହେଇନି ମରୁଡ଼ି ଯାହାର ନ ଟିକେ ନ ନାଳ କି କେନାଲ ପାଖ ଥିବ ସେ ଚାଷ କରିପାରିବେ ନହେଲେ ନାଇଁ ତ ଏ ବର୍ଷ ମରୁଡି ପୁରା।
ଏବ ବର୍ଷ ତ ଏତେ ଗରମ ହେଇଛି ଏପଟେ ହଁ। ଅଂଶୁଘାତ ହେଇକି ଲୋକ ସଂଷ୍ଟ୍ରୋକ ରେ ତିନି ଜଣ ପୁରା ମରି ଯାଇଛନ୍ତି ମେଡିକାଲ ରେ ପଡିଥିଲେ।
ହଁ ଆମ ଏପଟେ ବି ଅଧିକାଂଶ ଲୋକ ସଂଷ୍ଟ୍ରୋକ ରେ ବି ମରି ଯାଇଚନ୍ତି ଆଉ କେତେ ତେଜଣେବି ମାନେ ସଂଷ୍ଟ୍ରୋକ ଧରିଛି ତାଙ୍କୁ। କିନ୍ତୁ ଆଉ କେତେ ଜଣ ମରି ଯାଇଥିଲେ ଏ ବର୍ଷ ବହୁତ ଗରମ ହେଇଛି।
ଏପଟେ ପ୍ରତି ଛକରେ ଜଳ ଛତ୍ର ଖୋଲା ହେଇଥିଲା। ଆମ୍ ଘୋଳ ଦହି, ଜଳଛତ୍ର ପାଣି। ସମସ୍ତିଙ୍କି ପୁରା ଦେଇକି ମାଠିଆରେ ପାଣି ରଖିକି ଦଉଛନ୍ତି। ତଥାପି ବି ଲୋକମାନେ ତ ଅଂଶୁଘାତ ଇଏ ହେଇଛନ୍ତି ତିନି ଜଣ ପୁରା ମରିଗଲେ।
ହୁଁ ଯାହା ହଉ ଗୋଟେ ଏଥର ଗୋଟେ ସବୁ ଛକ ମାନଙ୍କରେ ଗାଁ ଗାଁଲି ହଉଛି ଛକମାନଙ୍କରେ ଗୋଟେ ଜଳ ଛତ୍ର ଖୋଲୁଛନ୍ତି। ଭଲ କଥା କାରଣ ସବୁ ଜାଗାରେ ପାଣି ସୁବିଧା ନଥାଏ। ଲୋକ ପିଇ ପାରୁନାହାନ୍ତି ଜଳ ଛତ୍ର ଦ୍ଵାରା ଯାହା ହଉ ଟିକେ, ପାଣି ବି ପିଇବା ପିଇ ପାରିବେ। ସେଇଟା ଗୋଟେ ଜିନିଷ ଭଲ କରୁଛନ୍ତି ଲୋକ।
ହଁ ଇଆଡେ ପୁରା ମାନେ ଭଲ କରୁଛନ୍ତି ମାଠିଆ ରଖୁଛନ୍ତି। ମାଠିଆ ତଳେ ବାଲି ଦେଇକି ତା ଭିତରେ ପାଣି ରଖୁ ଯେତେ ଖରା ହେଲେ, ବି ହଁ ପୁରା ଥଣ୍ଡା ସେ ପାଣି ଲୋକମାନେ ପୁରା ଆରାମ ସେ ପିଇକି ଯାଉଛନ୍ତି ତଥାପି ସଚେତନ ହଉନାହାନ୍ତି ମୁଣ୍ଡରେ କ କପଡା ବାନ୍ଧୁନାହାନ୍ତି। ଏମିତି ନିଜେ ନିଜେ ପଳଉଛନ୍ତି ଖରାରେ ମାନୁନାହାନ୍ତି ଆଉ ସେମାନଙ୍କୁ ହଉଛି ସଷ୍ଟ୍ରୋକ ଆଉ।
ହଁ।
ତମ ଆଡେ ଅଂଶୁଘାତ କଣ? ଆଉ ଯୋଉ